ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ।
ହ୍ୟାଲୋ।
ହଁ ହ୍ୟାଲୋ।
ହଁ ତମ ଭୟସ ଟିକେ ସ୍ଲୋ ଆସୁଛି।
ଏବେ ଶୁଭିଲା?
ହୁଁ-ହୁଁ ଶୁବିଲା। କଣ କରୁଚ?
ତମେ କଣ କରୁଛ ବା ମୁଁ ଏଇଠି ବଇଚି ଆଉ କଣ କରିବି।
ମୁଁ ଏଇ ଶୋଇଛି ଆଉ।
କଣ ଖାଇଲ?
ହଁ ଖାଇଲି ରୁଟି ଆଉ ମଟର ତରକାରୀ।
ସେ ରୁଟି ମଟର ତରକାରୀ ସେଗୁଟାକୁ ଘୁଗୁନି କୁହନ୍ତି।
କଣ ହେଇଚି?
ଟାକୁ ଯଉଟାକୁ ଦେଶୀ ଭାଷାରେ ଘୁଗୁନି କହନ୍ତି। ସେଇଟା ନୁହଁ କି।
ହଁ ହଁ। ଘୁଗୁ
ପରଟା ଭଲ ଲାଗେ ତମକୁ?
ହୁଁ ପରଟା ଖାଇଥାନ୍ତି ହେଲେ ଆଜି ସକାଳେ ଟିକେ ବରା ଫରା ଖାଇଦେଇଥିଲି ତ, ସେଥିପାଇଁ ଆଉ ଇଚ୍ଛା ହେଲାନି। ଏତେ ତେଲ ଭାଜି ଖାଇଲେ ଗୋଟେ ଭଲ ନୁହଁ ସେଗୁଡା।
ପରଟା, ନାନ୍, ମୋତେ ନାନ୍ ଭଲ ଲାଗେ। ତେଲ ଭାଜି ଖାଇଲା କୁ ଖାଲି ପେଟ ଅରା ବଢ଼ିଯାଉଚି ଆଉ କଣ।
ହଁ ନାନ୍ ତ ବେଶୀ ଖରାପ ସେଟା ମଇଦାରେ ତିଆରି ହଉଚି ଯେ।
ହଁ ମଇଦା ବା।
ହୁଁ। ନର୍ମାଲ ତମେ ଘରେ ବି ବନେଇ ପାରି ବ ମଇଦା କୁ ଆଭୟେଡ କରି।
ହଁ। ହଁ ଅଟାରେ ଖାଲି ଅଟାରେ ହବ ମୋ ଇଏ ନାନ୍।
ଆରେ ଏତେ ବାଗ ଲାଗିବନି। ଗୋଟେ ଧଳା ଅଟା ଟେ ମିଳୁଚି ସେଇ ଅଟା ରେ କଲେ ଭଲ ଲାଗିବ।
ସୁପର୍ ଫାଇନ୍ ଅଟା ସେଇଟା ନୁହଁ କି?
ହୁଁ ହୁଁ।
ହୁଁ ସେରା ସେ ନାନେ ନାନ୍ ନାନ୍ ସହିତ ଟିକେ ବଟର୍ ଚିକେନ୍ ଖାଇବା। ଜବରଦସ୍ତ ଟେଷ୍ଟ। ଶରୀର ପାଇଁ ଯାହା ହଉଚି ହଉ। କିନ୍ତୁ ଖାଇଦବା ଟେଷ୍ଟ ଲାଗୁଚି ପାଟିକି ଆଉ କଣ ଅଛି। ପାଟିକି ହଁ।
ହୁଁ ଯୋଉଟା କଥାରେ ନାଇଁ କି ପାଟିକି ଯୋଉଟା ଭଲ ସେଇଟା ଦେହ ପାଇଁ ଖରାପ୍।
ହଁ। ହେରା କିଏ ମାନୁଚି। ଖାଇବା ମିଳୁଚି ଖାଇ ଚାଲ। ଆଉ ହ୍ୟାଲୋ।
ଆଉ ହୁଁ।
ଚିକେନ୍ ର ତମକୁ କୋଉ ଆଇଟମ୍ ସବୁ ଭଲ ଲାଗେ?
ଚିକେନ୍ ରେ ଚିକେନ୍ ତ ମୋର ମାନେ ଅତି ପ୍ରିୟ କହିଲେ ଚଳେ। ଚିକେନ୍ ହିଁ ମାନେ ମୁଁ ମତେ ଭଲ ଲାଗେ। ଚିକେନ୍ ବିରିୟାନୀ, ଚିକେନ୍ ପକୋଡ଼ା
ଚିକେନ୍ ପକୋଡ଼ା ଆ ତମେ ଦୋକାନରୁ ଖାଇଥିବ। ଚିକେନ୍ ପକୋଡ଼ା ମୁଁ ବନେଇବି ଏ ପୁରା ଖତରନାକ୍ ଟେଷ୍ଟ। ହଁ।
ଚିକେନ୍ ପକୋଡା ମୁଁ ଥରେ ବନେଇଥିଲି କାଇଁ ଏତେ ଭଲ ହେଲାନି ଟିକେ ଟାଣ ରହିଲା।
ନା ନା ଚିକେନ ପକୋଡ଼ା ବନେଇବ ମାନେ ତ ଯେତେ ମ୍ୟାରିନେଟ୍ କରିକି ରଖିବ ଯେ ଆ ସାଙ୍ଗେ ସାଙ୍ଗେ ଦଶ ପନ୍ଦର ମିନିଟ୍ ରେ ହବନି। ଚିକେନ ମାନେ ଏଇ ଯଉ ବ ଆମର ପଲର ବାର୍ ରେ ବାଗ ହବନି। ସେ କଣ୍ଟା ପିସ୍ ରହିବ। ବ୍ରଏଲର କୁକୁଡ଼ା ଆଣିବ, ହୁଁ ଛୋଟ ଛୋଟ କାଟିବ
ତା ଦେହରେ ଆମର ହଳଦୀ, ଲଙ୍କାଗୁଣ୍ଡ, ଚିକେନ ମସଲା ଅଦା ରସୁଣ ପେଷ୍ଟ ଅଣ୍ଡା ଦୁଇ ତିନିଟା ବାଡ଼େଇବ। ତାକୁ ଭଲ କିରି ଗୋଳେଇ ମ୍ୟାରିନେଟ୍ କରିବ। କଲର୍ ଟିକେ ଯଦି ଦବ ଦବ। ସେ ଆମର ଯୋଉ ଦେଖିଥିବ ଧଳା ଧଳା ଅ ପାମ୍ପଡ଼ରେ ଯୋଉ ପଡେ ହେଟା ରାଇ ନା
ହଁ ହଁ ରାଶି ରାଶି ରାଶି ସେଟା।
ରାଶି ପକେଇଲେ ଆହୁରି ବଢିଆ। ହଁ। ଟିକିଏ ଧନିଆ ପତ୍ର ପକେଇକି ଘୁରେଈ ଘାରେଈ କହୁଚୁ କ ଏଇ ଦି ଘଣ୍ଟା ତାକୁ ରଖିବ ବୁଝିଲ। ହୁଁ କନଫ୍ଲାଅର୍ ପକେଈକି ଗୋଳେଇ ଗୋଳେଇ ତାକୁ ଦୁଇ ଘଣ୍ଟା ଭଲରେ ରଖିବେ ତାପରେ ମିଡ଼ିୟମ୍ ଫ୍ଲେମ୍ ତେଲ ଗରମ କରି ତା ପରେ ତାକୁ ଗୋଟି ଗୋଟି କିରି ଛାଣିବା। ତା ସାଙ୍ଗରେ ଟିକେ ଭୂଷଘଂ ପତ୍ର ପକେଇଦବ ଆହୁରି ବଢ଼ିଆ।
ଭୂଷଙ୍ଗ ପତ୍ର ଟେଷ୍ଟ୍ ଟା ମତେ ଟିକେ କେ ଭଲ୍ ଲାଗେନି ତମୁକୁ ଭୁସଙ୍ଗ ପତ୍ର ଭଲ୍ ଲାଗେ?
ହଁ ମତେ ଭୂଷଘଂ ପତ୍ର ଭଲ ଲାଗୁଛି ଅସୁବିଧା ନାହିଁ ଖାଏ
ଉଁ ହୁଁ।
ଆଉ ଏଇଟା ପକଡ଼ାଟା ଜବରଦସ୍ ହେଲା ପକୋଡ଼ଟା ଚିଲି କରିବା ଚିଲି ବି ସିମ୍ପଲ୍ କିଛି ନାଇଁ। ଚିଲି କରିବାକୁ ହେଲେ କଁ କରିବେ ଆମର ଆଉ କ୍ୟାପସିକମ୍ ଗୋଟେ ଟିନା ନେଇ ଟିକ୍ ଟିକ୍ କରିଦେବେ ପିଆଜ ଟିକେ ବଡ଼ ବଡ଼ କି କାଟିବେ ଚାରିଫାଳ ରି କାଟିବା ତ ଛିଲ୍କା ଟା ରହିବା ଦର୍
ହୁଁ।
ହଁ ଅଦା ପୁରା ଚପିଙ୍ଗ୍ କରିଦେବେ ରସୁଣ ପୁରା ଟିକ୍ ଟିକ୍ କାଟିିଦେବେ। ତେଲ ଟିକେ ଦେଇକି ଟିକେ ଗରମ ହେଇଗଲେ ସାଙ୍ଗେ ସାଙ୍ଗେ ଅଦା ରସୁଣ ମାରି ପୁରା ହାଇ ଫ୍ଲେମ୍ ରେ ଗୋଟେ ମିନିଟ୍ ପରେ ପିଆଜ କାମିଶମ ତା ପୁରା ଫ୍ରାଏ କରିବା ଜଷ୍ଟ୍ ଦି ତିନି ମିନ୍ଟି ପରେ ଟମାଟୋ କେଚପ ରେଡ଼୍ ଚିଲି ଚିଲି ସସ୍ ଭିନେଗାର ସୁୟା ସସ୍ ପକେଇ ତା ଫ୍ରାଏ ଟ ଗୋଳେଇ ଦବ କନ୍ ଫ୍ଲାଅର ଟିକ ଗୋଳକି ରଖ ପାଉଡ଼ର ପାଣି ଆଉ ଦେଇ ଦେଇକି ତାକୁ ଚିକେନ୍ ଯେତିି ଝୋଳ ଦେବା ଦେଇ ତା ଦେହରେ ପକେଇଦବା ଚିକେନ୍ ଫ୍ରାଏ କରିଦବ ଆଉ। ହେଇଗଲା ଚିଲି ଚିକେନ୍
ହୁଁ।
ମୁଁ ବନାଏ ରୁମରେ ଖାଏ ବଢିଆ ଲାଗେ ଟେଷ୍ଟ୍। ଚିଲି ପନିରି ବି ସେମ୍ ପ୍ରୋସେସ୍।
ଏଇ ଚିଲି ପନିର୍ ବନାଏ କିନ୍ତୁ ଏ ଯୋଉ ଚିଲି ଚିକେନ ଟା ମୁଁ କେବେ ବନେଇନି ମୁ ତ ଥରେ ପ କଡା ବନେଇଥିଲି ଟାଣ ହେଲା ମୁଁ ଆଉ ସେଇଦିନ ଠାରୁ କିଣିକିି ନେଇଆସି ଖାଇଦିଏ ଆଉ।
ନା ଚିଲ୍ଲି ଚିକେନ୍ କହିଲି ଦିନ ଟ୍ରାଏ କରିକି ଦେଖିବ ଆଉ ଚିକେନ୍ ଟା ବି ଭଲ
ତାପରେ ବି ଯୋଉ ଦୋକାନ୍ ରେ ଯୋଉ ଚାଇନା ସଲ୍ଟ୍ ଟା ପକୋଉଚନ୍ତି
ନା ମୁଁ ସେଇଥିି ପାଇଁ ତମକୁ କହିଲି ଚାଇନା ସଲ୍ଟ ପକେଇବି ସେ ପକୋଉଛନ୍ତି ମରିଚ୍ଚ ଆଉ ଗୋଲମର୍ଚ ଗୁଣ୍ଡ ଟିକେ ପକେଇଦବ ତା ଦେହେରେ।
କିନ୍ତୁ ଚାଇନା ସଲ୍ଟ ଟା ଦେହ ପ୍ରତି ଭଲ ନୁହଁ।
ନା ଚାଇନା ସଲ୍ଟ୍ ପକେଇବା କିଛି ଦରକାର ନାହିଁ ସେମାନେ ପକଉଛନ୍ତି ଟେଷ୍ଟ କରିବାକୁ। ହଁ ସେଇଟା ଦେହ ବିମାରୀ କରଦବ ସବୁ ତ ସେ ଦେହ ପାଇଁ ବି ସ କିନ୍ତୁ ସେଇଟା ମୁଁ କୋହୁଚି ଚାଇନା ସଲ୍ଟ ଜମା ୟୁଜ୍ କରେନି ମୁଁ ସେଥିପାଇଁ ତ କହିଲିନି। ସେନ୍ଧା ନମକ ହେଉ କି ବ୍ଲାକ୍ ସଲ୍ଟ ୟୁଜ୍ କରିବେ ସେଇଟା ଭଲ କିନ୍ତୁ ଏଇଟା ଭଲ ନୁହେଁ।
ହଁ ନାଇଁ ଏମିତି ମୋତେ ତ ଟିକେ ଇଚ୍ଛା ହୁଏ ଆମ ଘର ପାଖରେ ଗୋଟେ ରେଷ୍ଟୁରାଣ୍ଟ୍ ଅଛି। ମୁଁ ସେଇଠି ଟିକେ ଯାଇକି ଅଳ୍ପ ଟିକେ ଖାଇଦିଏ ଆସେ ଆଉ। ଆକି ଏକା ମୁଁ ଖାଏ ନା ତ ସେଥିପାଇଁ ଘରେ ଆଉ କିଏ ଏତେ ବନଉଛି।
ଭାତ ଡାଲି ଖାଇ ଖାଇକି ମଣିଷ ଚିଡ଼ିଗଲାଣି। ନୋ ହୋଟେଲ ରେ ଏ ଭାତ ଡାଲି ଭଜା ଫଜା ଖାଇ ମଣିଷ ଚିଡ଼ିଗଲାଣି ଟିକେ ହୋଟେଲ ଗଲେ ନୂଆରା ଫାଷ୍ଟଫୁଡ଼ କିଛି ଟ୍ରାଏ କରିବା ହଁ। ।
ହଁ ସବୁବେଳେ ବି ସେଇ ଘର ଖାଇବା ବି ଖାଇ ହଉନି ବାଗ ଲାଗୁନି କିଛି।
ଆଉ ଗୋଟେ ଅଛି ସୁର୍ମା। ସୂର୍ମା ଖାଇଜ କେବେ ସୁର୍ମା ସେ ଦିଅନ୍ତି ତାକୁ ମାଇନିସ୍ ପକେଇକି ଚିକେନ୍ଟା ପୁରା ବୁଲୁଥିବ। ଆ ଗିଲ ଲେଉଥିବ ମାନେ ସେଟା ତା ବାମ୍ଫରେ ସେ ଚିକେନ ଟା ସିଝିବ ହଁ।
ହୁଁ ହୁଁ।
ତା ଦେହରେ ଖାଲି ବଟର ମରା ହେଉଥିବ। ସିଏ ଗୋଟେ ମାନେ ରୋଲ ଟାଇପରେ ସେ ଶର୍ମା ଦେବେ ରୁମାଲି ରୁଟିରେ ଦେବେ ସେ। ଟିକେ ହଁ ରୁମାଲି ରୋଟି ପରେ ଶୂର୍ମା ଦେଇ ତା ସହିତ ପିଆଜ ଅ ଆଉ କାକୁଡ଼ିକି ଚପିଙ୍ଗ କରିଦେବେ ତା ସହିତ ମାଇନିସ ଦେଇକିରି ରୋଲ୍ କରିଦେବେ। ହେରା ବଢ଼ିଆଁ ଲାଗେ। ହଁ ସୋମାର ଦିନେ ଟ୍ରାଏ କରିବ ସେଟା ଭୁବନେଶ୍ୱରରେ ମିଳୁଚି। ସେ ସାଉଥ୍ ସାଇଡ଼ରେ ସେଇଟା ବହୁତ ମିଳେ ଚିକେନ ଶର୍ମା। ହଁ ହଁ।
ନାଇଁ ନାଇଁ ମୁଁ ଥରେ ଏଇ ଜଗତସିଂହପୁର ମାର୍କେଟ ଯାଇଥିଲି ଗୋଟେ ଇଏ ବନଉଥିଲା ଗୋଟେ ଶର୍ମା ରୋଲ ବନଉଥିଲା। ମୁଁ ତ ଟେଷ୍ଟ ଆଉ କରିନି କେମିତିଆଉ କଣ କିନ୍ତୁ ସେ କରୁଥିଲା। ଏବେ ତ ଏଇ ସବୁ ୟୁଟ୍ୟୁବ ଫୁଟ୍ୟୁବ ଦେଖିକି ସବୁଆଡେ ସବୁ ପ୍ରକାର ଦୋକାନ ଅବିକା ହେଇଗଲାଣି।
ହଁ। ହଁ ସେ ୟୁଟ୍ୟୁବରେ ହେଇଗଲାଣି ହେଲେ ଯିଏ ପ୍ରଫେସନାଲ୍ ସିଏ ପ୍ରଫେସନାଲ୍।
ମତେ ଟିକେ ବେଶୀ ବାହାରୁ ଏଇ ମୋମୋ ଟା ଟିକେ ଭଲ ଲାଗେ ମୁଁ ଟିକେ ଯେତେବେଳେଜାଏ ମମୋ ଟିକେ ଖାଇବାକୁ ମତେ ଭଲ ଲାଗେ।
ହଁ ହଁ।
ଆଉ ବାକି ତମକୁ କଣ ଭଲ ଲାଗେ?
ମୋତେ ସବୁ ଭଲ ଲାଗେ ମୋତେ ମୋମୋ ବି ଭଲ ଲାଗେ ରୋଲ୍ ବି ଭଲ ଲାଗେ। ତ ଯାହା ଯେତେବେଳେ ମିଳିଲା ମୁଁ ଖାଇଦେଲି ମୋର ସେମିତି କିଛି ଭଲ ବୁଦ୍ଧି ନାହିଁ ଏଇନା।
ହୁଁ। ହଁ ମ ଏମିତି ଖାଇବା ଆଉ ଯେତେବେଳେ ଯାହା ମିଳିଲା ଖାଇଦବା କଥା ଆଉ।
। ହଁ। ଏଇଭଳିଆ କଥା ଆଉ। ଖାଇବା ଜିନିଷ ତ ଆଜିକାଲି ସବୁ ଭଲ ଲାଗୁଛି। ଏ ତ ଭେରାଇଟି ଭେରାଇଟି ବାହାରିଲାଣି କେତେ କଣ ଆଇଟମ୍ ବାହାରିଲାଣି ଏଟା ଠିକ୍ ନାହିଁ ମୁଁ ଏଇଟା ଗୋଟେ ନୂଆ ଆଉ ଦେଖିଥିଲିି ବୋଲି ସେଇଟା କହିଲେ ହଁ ଆଉ ଭଲ ବୋଲି ଏ ବିରିୟାନୀଟା ବି ଭଲ ଲାଗେ ମୋତେ ଖାଇବାକୁ ବେଶୀ ଭଲ ଲାଗେ ସବୁ। ହ ଖାଇବା ଉପରେ ମୋର ଭାରି ସବୁ ପସନ୍ଦ ହଁ ନୂଆ ନୂଆ ଆଇଟମ୍ ଟେଷ୍ଟ କରିବା। ଏଇଆ ହଉଛି କଥା ଆଉ।
ଓ ହୋ ହଉ ତମେ ବୋଧେ ଶୋଇଥିଲ ଆଉ। ମୁଁ ଯାଉଛି ଟିକେ ଗୋଟେ କାମ ଅଛି ପରେ କଲ କରିବି ଆଉ।
ହଉ ହଉ ଠିକ ଅଛି।
ହଉ।